କିଏ କହୁଥିଲେ?
ହ୍ୟାଲୋ।
ହଁ କୁଁ। କୁଣ ହ୍ୟାଲୋ।
ଆଙ୍ଗା ସାର୍ ମ ତ ମୋନେ ଗୋଟେ ତ ତା ପାଇଁ
ଆଛା।
ମାନେ
ଆପଣଙ୍କ ଆପସ ଟା ଖେଚ ଖେଚ ହଉଛି।
ଲାଗ ଲାଗିବ ଆଉ କେଉଁ ଛତୁ ହ ଏତ ସୁୁଭା ହେଲା?
ଜି।
ହଁ ମାନେ ମତେ ଛତୁ ଚାଷ କରିବାର ଅଛି ତ ତା ପାଇଁ ମତେ କେତେ କିସ ଲାଗିବ? ଜିନିଷ କୁଟା ଆଉ ଛତୁର ମଞ୍ଜି ବି ଥାଏ ନା ତ ତାର ବି ଜର ଛତୁ ହୁଏତ ମୁଁ ଜାଣିନେଇଁ ଆପଣ ଟିକେ କହିପାରିବେ?
ଆଜ୍ଞା ଦେଖନ୍ତୁ ଛତୁ ଚାଷ ଯଦି କରନ୍ ଆପଣ ମୋ ପାଖରୁ ମଞ୍ଜି ନେଇପାରିବେ ମୋ ପାଖରେ ସବୁ ସିଜନରେ ମଞ୍ଜି ଆଭଲେବୁଲ ରହୁଚି। ଆପଣ କୁଟା ଛତୁ କରିବେ ଭାବୁଚନ୍ତି କି ବଟମ ଛତୁ କରିବେ ଭାବୁଚନ୍
ସେଇରା ମୁଁ ଭାବୁଚି ତ ମାର୍କେଟର ମୁଁ ଶୁଣିଚି କଣ ମାନେ କୁଟା ଛତୁର ଟିକେ ଡିମାଣ୍ଡଟା ଅ ଛି ତ ମାନେ କୁଟା ଛତୁ ଛତୁ ଚାଷ କନେ ଆଁ କେତେ ପଇସା ଖର୍ଚ୍ଚ ହବ ଆଉ ବଟମ ଛତୁ ଚାଷ ମାନେ କେତେ ପଇସା ହବ?
ଦେଖନ୍ତୁ କୁଟା ଛତୁ କନେ ଆପଣଙ୍କର ବି ଯେତିକି ପଇସା ହବ ବଟମ ଛତୁ କନେ ବି ଆପଣଙ୍କ ସେତିକି ପଇସା ହବ। ମେନ୍ ହେଲା ଡିଫରେନ୍ସ କଣ ଯେ ଆପଣ ଯେ ଛତୁ ହେରା ଚାଷ କରିବେ ଆଁ ସେଟା ହେଲା ଆପଣଙ୍କର କୁଟାଛତୁ ଗୋଟେ ଦିନ ପରେ ଖରାପ ହେଇଯିବ କିନ୍ତୁ ବ ଟମ୍ ଛତୁ ଆପଣଙ୍କର ଚାରିରୁ ପାଞ୍ଚ ସେଇଟା ହେଲା ଡିଫରେନ୍ସ। ହୋଉ ଆପଣଙ୍କ କିଛି ଡିଫରେନ୍ସ ନୁହେଁ ରେଟ ବି ଆପଣଙ୍କର କୁଟାଛତୁ ଟିକେ ଅଧିକା ରହୁଚି। ଉଁ ବଟମ୍ ଛତୁ ଅପେକ୍ଷା କିନ୍ତୁ ଆପଣଙ୍କର ଏଟା ବେଶୀ ଦିନ ଯି ଆପଣ ଯଦି ଗୋଟେ ଦିନ ସି ସେଲିଂ ନ କରି ପାରଲେ କୁଟା ଛତୁ କୁଟା ଛତୁ ଆପଣ ବେଶୀ ଦନ ଯିବ ବୁଝିପାରଲେ?
ଆଜ୍ଞା ମାନେ ଯେତେ ସବୁ ଏ ଦୋକାନୀ ଅଛନ୍ତି ମାନେ ଛତୁ ଦୋକାନୀ ଆ ସାଙ୍କର ଯଦି ବେଶୀ କିଲା ତାଙ୍କର ତାହାନେ ନଷ୍ଟ ହେଇ ହେଇଯାଉଥୁବ ତ ତାହାନେ?
ଆଜ୍ଞା ଠିକ କଥା କୋହୁଚ ମୁଁ ତ ସେଇଟା କୋହୁଚି ଆପଣ ଯଦି ଗୋଟେ ଚି ନୋଉଚନ୍ ଗୋଟେ ଦିନ ସେଲିଂ ନ କରି ପାରୁଛନ୍ ଆଉ ପର୍ଯ୍ୟନ୍ତ ଦେଖିବେ କୁଟା ଛତୁ ଖରାପ ହେଇଯାଇଥିବ। କିନ୍ତୁ ବଟନ୍ ଛତୁକୁ ମୁଁ ଆପଣ ଫ୍ରିଜରେ ନେଇକି ରଖିଦୋଉଁ ସେଟା ଯେରକୁ ଥିବ ସେରକୁ ଥିବ ବଟନ ଛତୁ ଖରାପ ହବ ମାନ ତାର ଟିକେ ଖରାପ ହବ ସମୟେ ଅଧିକ ମାନେ ଯଦି କୁଟା ଛତୁ ଗୋଟେ ଦିନ ଖରାପ ହେଇଯାଏ ବଟନ ଛତୁ ଚାରିରୁ ପାଞ୍ଚ ଦିନ ଲାଗେ ଖରାପ ହବା ପାଇଁ ବୁଝିପାରଲ।
ଆଜ୍ଞା ବାକି ମାର୍କେଟର ଡିମାଣ୍ଡଟା ତଥାପି ଏ ବଟମ ଛତୁଠାରୁ ତ କୁ କୁଟା ଛତୁ ଅଛି ନା ତ ମତେ ଲାଗୁଚି ଯେ ମାର୍କେଟରେ ବିକ୍ରି ହେଇଯିବ।
ଦେଖନ୍ତୁ ମାର୍କେଟରେ ତ ସବୁ ଜିନିଷ ବିକ୍ରି ହେଇଯିବ ମୁଁ ଆପଣଙ୍କୁ କୋହୁଚି କିଶ ଆପଣ ଗୋଟେ କାମ କର ଅଧା ଅଧା କରୁନ୍ ଗୋଟେ ସାଇଟରେ ଆପଣ କରନ୍ତୁ କୁଟା ଛତୁ ଗୋଟେ ସାଇଟରେ ଆପଣ ବଟମ ଛତୁ ଆପଣ ଦେଖନ୍ତ କିଏଟାରୁ ଅଧିକା ପ୍ରଫିଟ୍ ହୋଉଚି ବୁଝିପାରିଲେ ନା। ଯଦି ଆପଣ ଦେଖିଲେ ଯେ କୁଟା ଚତୁ ଅଧିକା ପ୍ରଫିଟ ହୋଉଚି ତାହେଲେ ଆପଣ କୁଟା ଛତୁ ଚାଷ କରନ୍ ଆପଣ ଯଦି କହିବେ ନା ମୋର ବଟମ ଛତୁ ଚାଷ ଅଧିକା ଅଁ ହବ ବର୍ତ୍ତମାନ ଚାଷକୁ ମୁଁ ଭଲ ଲାଭ କରିପାରିବି। ଆଉ ଦେଖିଲେ ଆପଣ ଆଗେ ଦିଇଟା କରିକି ଦେଖନ୍ତୁ କିଏଟାରୁ ଆପଣଙ୍କର ଅଧିକା ଲାଭ ମିଳୁଚି ଆପଣ ଯେଇଟା ଅଧିକା ମିଳିବ ଆପଣ ସେଇଟା କରିବେ।
ଆଜ୍ଞା ତ ମାନେ ଚାଷ ଛତୁ ଚାଷ ତ କରିମି ତା ପାଇଁ ତ ମତେ ମାନେ ଆ ଟିକେ ଜାଗା ଦରକାର ଆଉ ମାନେ ବୋହୁତ ପା କୁଟା ବି ଦରକାର ହବ।
ନିହାତି ଭାବରେ ଦେଖନ୍ତୁ ଉଁ ଛତୁ ଚାଷ କଲାମାନେ ଆପଣଙ୍କୁ ଜାଗା ରହିବା ଦ ତାପରେ ଜାଗା ଭିତରେ ଆପଣଙ୍କର ଯଦି ଆପଣ ପ୍ରତିବର୍ଷ ଚାଷ କରିବେ ନା ଖାଲି ମାସକୁ ମାସ କିଛି କରିବେ?
ମାନେ ବର୍ଷ ସାରା ହିଁ କରିମି।
ବର୍ଷ ସାରା ଯଦି କରିବେ ତାହାନେ ଆପଣ ଗୋଟେ ଏଜବେଷ୍ଟର ଘର ଦରକାର। ଫାଙ୍କା ଥିବ ଯେ ଏଜବେଷ୍ଟର ଘର ତାରି ଭିତରେ ଆପଣ ବାଁସର ଅଁ ଯେଡୁକୁ ଆମର ବେଞ୍ଚକୁ ବେଞ୍ଚ ବେଞ୍ଚ ଟାଇପର କରାହବ ସେଟା ବେଡ ଏତେ ତାକୁ କୁହାଯାଏ, ବେଡ କରିକି ତା ଉପରେ ଛତୁ ପାଇଁ କୁଟା ଆଣାଯିବ କୁଟାକୁ କାଟାଯିବ। କାଟିଲା ପରେ ତାକୁ ବ୍ଲିଚିଂ ପାଉଡର ରେ ବୁଢେଇକି ରଖାଯାଏ କେତେ ଘଣ୍ଟା ବୁଝିଲେ। ବୁଢା ହେଇକି ରଖିଲା ପରେ ତାକୁ ଆପଣ କାଢିବେ, କାଢି ସାରିଲା ପରେ ତାକୁ ଛତୁ ମଞ୍ଜି ଆମ ପାଖରୁ ଆପଣ କିଣିବେ। ମଞ୍ଜି କିଣିଲା ପରେ ଆପଣ ତାକୁ ନେଇକି ତା ଠିକ ପ୍ରସେସ ମାନେ ଯେରକୁ ସେଟ ପ୍ରୋସେସ ରେ ରଖାଯାଏ ଆପଣ ତାକୁ ରଖିବେ, ଦେଖିବେ ଆପଣ ସେଇଠୁ ଛତୁ ବାହାରିବ ଆ ଆଉ ବଟମ ଛତୁ କ୍ଷେତ୍ରରେ ଏଟା ଟିକେ ଅଲଗା ହେଇଯାଏ। ବଟମ ଛତୁ କ୍ଷେତ୍ରରେ କୁଟା ଆବଶ୍ୟକ ପଡେ ନାହିଁ, ତାର ଅଲଗା ଅ ଜାଗା ଅଛି। ବଟନ ଛତୁ ପାଇଁ ସେଟା ଗୋଟେ ଅଲଗା ତାଙ୍କର ଅଛି ସେଟା ପକେଇଦେଲେ ମଞ୍ଜି ଅଟୋମେଟିକ୍ ସେ ଜାଗାରୁ ଫୁଟା ସତୁ ବାହାରିବ। ମାଟି ଟାଇପ ଗୋଟେ ଅଛି ଟ ବୋଟ ସତ ସେଇ ନ ହଉ, ବୁଝିପାରିଲେ।
ଆଜ୍ଞା ତ ମୁଁ ଭାବୁଛି ଆପଣ ଯାହା କହିଲେ ସେଇଟା କରିମି। ତ ମାନେ ଯେ ଚାଷ କରିବା ପାଇଁ ମୁଁ ଭାବୁଛି ଯେତିକି ବେଶୀକା ଅଧିକା ଚାଷ କରମି ଦେନେ ମୁଁ ଜାଣିପାରମି ଯେ ମୋର ମାନେ କେ ଛତୁର ମୋର ମାନେ ଅଧିକ ଟିକେ ଲାଭ ହେଇପାରୁଛି। ତ ତା ପାଇଁ ମାନେ ଯତ୍ନ ନବା ପାଇଁ ଛତୁର। ହଉ ତ ଦିଟା କର୍ମଚାରୀ ମାନଙ୍କୁ ବି ରକ୍ତ ହଉ ତ।
ନିହାତି ଭାବରେ ଦେଖୁ ଏକଲା ଆପଣ ଏତେ ସବୁ କାମ କରିପାରିବେନି ଦେଖୁ କୁଟା ଆଣିବେ ମଞ୍ଜି ଆଣିବେ କୁଟା କାଟିବେ କୁଟାକୁ ଧୋଇବେ। ଏବଂ ଛତୁ ଚାଷ ଗୋଟେ ସାଧାରଣ ଚାଷ ନୁହେଁ। ଏଇନୁ ବହୁତକା ପ୍ରୋସେସ ରହିଅଛି, ବୁଝିଲେ ନା ଆପଣ ଯଦି କହିବେ ମୁଁ ସାଙ୍ଗେ ସାଙ୍ଗେ କାଟିଦେମି, ଇଏ କରିଦେମି, ନିଜେ ଆପଣ କେବେ ବି କରିପାରିବେନି। ଆପଣଙ୍କୁ ଦୁଇରୁ ତିନି ଜଣ ଲୋକ ନିହାତି ଦରକାର। ଆଉ ଦି ଦୁଇରୁ ତିନି ଜଣ ଯଦି ଲୋକ ନହେଲେ ଆପଣ ଏକା କଦବ ବି କରିପାରିବେ ନାହିଁ ବୁଝିପାରିଲେ।
ଆଜ୍ଞା ଆଉ ମାନେ ତଥାପି ମାନେ କୁଟା ଛତୁ ଆଉ ବଟମ ଛତୁ। ଉଠେଇିବା ପାଇଁ ସମୟ କେତେ ଲାଗେ ମାନେ ମୁଁ ଯଦି ମାନେ ଲଗେଇଥିବି ମାର୍କେଟ ର ଡି ଡିମାଣ୍ଡ ଥିବ ଯେତେବେଳେ। ମୁଁ ଯ ସେତେବେଳେ ଲଗେଇଥିମି ତ ଯଦି ଭାରି ଲେଟ୍ ହେଇଯିବ ସେତେବେଳେ ଯଦି ମାର୍କେଟ ର ଡିମାଣ୍ଡ ଟା କମି ହେଇଯିବ ତ ମୋର ଲୋସ ହେଇଯିବ ନା, ଆପଣଙ୍କୁ କହିପାରିବେ ମାନେ ଫୁଟା ଛତୁ ଆଉ ବଟମ ଛତୁ ମାନେ ଲଗେଇଲା ପରେ କେତେ ଦିନ କି ମାସ ଭିତରେ ସେଟା ଉଠି ପାରିବ ଛତୁ।
ଆପଣଙ୍କର କୁଟା ଛତୁ ଟା ହଉଛି ମାସେ ଭିତରେ ଉଠିଯିବ। ଅ ଆଉ ବଟନ ଛତୁ ଟା ଆପଣଙ୍କର, ସେଟା ଦୁଇ ଦେଢରେ ଦେଢ ମାସ ଲାଗେ। ଆଉ ୟାର ମାର୍କେଟ ଡିମାଣ୍ଡ ଆପଣ ଯ କହିଲେ ମାର୍କେଟ ଡିମାଣ୍ଡ ମାର ଡି ଯଦି ଆପଣଙ୍କ ଛତୁ ବଟନ ବା ଚାଲିଲା ମାନେ ଯେ ଟାଇ ରେ ବେଶୀ ଅଧିକାଂଶ ଲୋକ ବିବାହ କର ସେଦିନ ଯଦି ଆପଣଙ୍କ ପଇସା ଟା ମାନେ। ପଇସା ଅଛି ଆପଣଙ୍କର ଛତୁ ଟା ବାହାରିଲା ତାହେଲେ ଆପଣ ଅଧିକା, ଆଉ ଯଦି ଆପଣଙ୍କର ତାଲ ସିଜିିନ ମାନେ ଯେତେବେଳେ କିଛି ସେଇଟା ଆପଣଙ୍କ ଯ ଛତୁ ବାହାରେ ମାନେ ଆପଣଙ୍କୁ ମକେଟ ର ଟିକେ କମ ହବ ଆଉ ଟିକେ ଦାମ ବି ହେଇଯାଇପାରେ କାରଣ ଯେହେତୁ। ଯେତେବେଳେ କିଛି ଆପଣଙ୍କର ନଥିବ, ସେଥିପାଇଁ ଆପଣଙ୍କ ରେଟ୍ ଟା ଟିକେ କମ ହେଇଯାଏ ବୁଝିଲେ? କୁଟା ଛତୁ ବି ସେଇଆ ଆପଣଙ୍କର
ଆଜ୍ଞା
ତ ଆପଣଙ୍କ ତାନେ ଭଲ ଟିକେ ଦେଖନ୍ତୁ ତମଁ କହିବି ବର୍ଷ ଯା ସବବେଳେ ଛତା ଡିମାଣ୍ଡ କରୁଛି। ଛତୁ ଚାଷ ଯାହା ଆପଣ ସେଥି ସବୁବେରେ ସବୁବେଳେ ପଇସା ଅଛି ତ ମୁଁ ଭାବୁ ଯେ ଚାଷ କରିବା ଆଗରୁ ଆପଣ ଦେଖନ୍ତୁ ମାର୍କେଟରେ କେତେ ଜଣ ବେପାରୀ ଆପଣଙ୍କ ପାଖରୁ କିଣିବେ। ବୁଝେ କେନେକ ମୁଁଟା କହୁଛି। ଛତୁ ସମସ୍ତେ ବେପାର କରନ୍ତି ନାହିଁ ବୁଝିଲେ।
ହୁଁ।
ଆପଣଙ୍କ ଆଗେ ବିକିଲ ଖୋଜିତ ହବ ମାନେ ବେପାରୀ ଖୋଜିତ ହବ ଯେ। କିଏ ବେପାରୀ ମଘର କେତେ ନବ? ଆପଣ ମାନେ ଏ ରକୁ ହେଇଥିବେ ଯେ ଆପଣ ଚାଷ କରିଦେଇଥିବେ ଅଧିକାଂଶ। ଦେଖିବାକୁ ବେପାରି ନଥିବେ ନା ଆପଣ କଣ ଯାଇକି ଖୁଚୁରରେ ଯାଇକି ବିକିବେ। ଏତେ ଖରା ଗରମରେ ଆପଣ କିଣ ଖୁଚୁରା ବିକିବେ ଏତେ ଛତୁ ଆପଣ ଭାବନ୍ତୁ ଗୋଟେ। ଏତେ ହଜାର ଟଙ୍କା ଛତୁ ଆପଣ ନେଇକି ଯିବେ ଦେଖିବାକୁ ମାର୍କେଟର ବେପାରୀ ନଥିବେ ଆପଣ ସେଟା ବି ଦେଖନ୍ତୁ ଯେ ମାର୍କେଟରେ କି ଡିମାଣ୍ଡ ଚାଲିଛି। କେତେ ଟଙ୍କା କିଲୋ କଣ୍ଟା ହଉଛି। କେତେ ଟଙ୍କା ଖୁଚୁରା ବିକ୍ରି ହଉଛି ଆପଣ ସେଟା ନିଜକୁ ନିଜେ ଦେଖିତ ହବ। ସେ କେତେ କଣ ହଉଛି ବୁଝିଗଲେ ନା।
ଆଜ୍ଞା। ହୁଁ। ମାନେ ମୋର ଜଣେ ଏଠି ବନ୍ଧୁ ଅଛନ୍ତି ସେ ସେଇଠି ମାନେ ଛତୁ ଚାଷ କରନ୍ତି। ମୁଁ ଭାବୁ ଯେ ତାଙ୍କ ପାଖକୁ ଯାଇକି ଥରେ ତାଙ୍କ ମାନେ ସାହାଯ୍ୟ ନେମି ଯ ତାଙ୍କୁ ପଚାରିମି। ଏର କିଛି କରାହେବନ ନାହିଁ ଆଉ କେତେବେଳେ ଚାଷ କରିବା ଟା ଭଲ ରହିବ ଆଉ ବେପାରୀ କଥା ହିଁ ପଚାରିମି। ତା ତାଙ୍କ ପାଖରେ ମାନେ ବହୁତ ବେପାରୀ ଚିହ୍ନା ଅଛନ୍ତି। ତ ତାଙ୍କୁ ମୁଁ କହିମି ଯେ ମୋର ଗୋ ନୂଆ ଆରମ୍ଭ କରୁଛି ଆଉ ତାଙ୍କ ତାଙ୍କର ଯେ ଗ୍ରାହକ କି ମାନେ ବେପାରୀ ଅଛନ୍ତି। ମୁଁ ବି ତାଙ୍କ ନମ୍ବର ନେଇକି ତାଙ୍କର କହିବି ଯେ ଅ ଯେ ମୁଁ ବି ଏକୁ ଆରମ୍ଭ କରୁଛି ଆପଣ ଯଦି ଚାହିଁବେ। ମଠାରୁକୁ ନେଇକି ଆପଣ ମାନେ ଦେଖନ୍ତୁ ମୋର ଯଦି ଆପଣଙ୍କ ଛତୁର ମୋ ଛତୁର ଆପଣଙ୍କୁ ଭଲ ଲାଗିଲା। ତ ଆପଣ ମୋ ଠାରୁ ନେଇ ପାରିବେ ମୁ ଭାବୁଛି ଏଇ ର କରିବାଟା ଭଲ ରହିବ ନହେ ନାଇଁ ଆଉ ମୁଁ ବେପାରୀ କେଠୁ ଆଣିବି?
ନ ନା ଆପଣ କହୁଛନ୍ତି ଠିକ ଯେ ମୁଁ କହୁଛି କିସ? ଆପଣ ଟିକେ ମାର୍କେଟ ରିପୋର୍ଟ ଟା ଟିକେ ରଖିଥାନ୍ତୁ ଯେତୁ ମାର୍କେଟ ଡିଣ୍ଡ ଟା ଟିକେ ବେଶୀ ରହୁଛି। ଆପଣ ଯଦି ମାର୍କେଟ ଡିମାଣ୍ଡ ଟା ରଖିବେ ତାହେଲେ ଆପଣଙ୍କ ପାଇଁ ଭଲ ହବ। ମୁଁ କହୁଛି ଆପଣଙ୍କୁ ଭଲ ପାଇଁକି ଦେଖନ୍ତ ମାର୍କେଟ ର ଡିମାଣ୍ଡ ଟା ଆପଣ ଜାଣିଲେ। କେତେ କଣ ରେଟ ରହୁଛି ସେ ଅନୁସାରେ ଆପଣ ଜାଣିପାରିବେ ଯେ କି ଋତୁରେ କେତେ ଛତୁ ରେ ରେଟ ରହୁଛି। ହେଲେ ଆପଣଙ୍କ ପାଇଁ ଭଲ ରହିପାରୁ ନା ଆପଣ ସେଇ ଯେ ଋତୁରେ ବେଶୀ। ପରିବା କିମ୍ବା ଆପଣଙ୍କ ଛତୁର ରେଟ୍ ଥିବ ଆପଣ ଚେଷ୍ଟା କରିବେ ସେଇ ଋତୁରେ ଯକୁ ବାହାରିବ। ବୁଝିହେଲେ ଦେନ ଆପଣଙ୍କର ପ୍ରଫିଟ ଟା ଟିକେ ବେଶୀ ହବ।
ଆଜ୍ଞା ଆଜ୍ଞା ବୁଝୁଛି ମୁଁ ଆଉ ଆପଣ ଯାହା କହିଲେ। ମାର୍କେଟ ର ଟିକେ ଧ୍ୟାନ ଦଉଥମି ଯେ କେତେବେଳେ ଅ କିସ ହଉଛି ତ ସେ ଅନୁସାରେ ଦେଖିବି। ଆଉ ଯଦି ମୁଁ ଦେଖତେ ପାଇନି ଯଦି କି ଆଉ କିଛି ଚାଷ ବି ମାର୍କେଟ ର ଡିମାଣ୍ଡ ହଉଛି ତ ମୁଁ ଆଗକୁ ଆଉ କିଛି ଚାଷ ବି କରିବା ପାଇଁ ଚାହିଁବି। ଏବେ ତ ମୁଁ ଛତୁ ଚାଷ ମାନେ କରିବା ପାଇଁ ଯାଉଛି। ମୋର ଗୋଟେ ଜାଗା ବି ଅଛି। ତ ମୁଁ କାଲି ଯାଇକି ମୋ ସେ ବନ୍ଧୁ ସାଙ୍ଗ କଥା କହିକି ଆଉ କେର କିସ କରାହବ ନ କରାହବ ତ କିଣିକି ଆପଣଙ୍କୁ ଦେନେ ଜଣେଇମି ମଞ୍ଜି ପାଇଁ।
ଆଜ୍ଞା ଆପଣ ଯେତେ ଚାଷ କରିବେ ଆପଣ ଆମକୁ କହିବେ ଆପଣ ଯେତେ ମଞ୍ଜି କହିବା ଆମେ ଦେଇପାରିବୁ କାହିଁକିନା ଆମେ ମଞ୍ଜିର ସବୁଠାରୁ ବଡ଼ ଏପାରି ଆମ ପାଖରେ ମଞ୍ଜି ସବୁବେଳେ ଏଭେଲେବୁଲ ରୁହେ ଆପଣ ଯେତେ କହିବେ ଆମେ ସେତେ ଦେଇପାରିବା। ଠିକ୍ ଅଛି।
ଆଂଞ ଆ।